ଓହ
ଏଇ ମେହେନ୍ଦୀ କରିଥିଲି ବସିକି ଆଉ ତୁ
ମୁଉ ଭାଇ ଯିଏମରେ ଅଛି। ଆଉ ତୁ ମେହେନ୍ଦୀ ଶିଖିଚୁ? ବୋହୂ ଗଲା ବେଳୁ ଗୋଟାଏ ହବ ଆଉ
ହଁ।
ନାଁ ମେହେନ୍ଦୀ ସିକିଛୁ ନା କଣ?
ନା ସିକି ନାଇଁ, ମୁଁ ଏଠି ବସିକି ହାତରେ ଗାରେଉଛି ସେମିତି। ଚାହା ପିଇ ଥିଲି ଏବେ।
ଆଉ।
ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ବ୍ରେଡ କଦଳୀ ଖାଇଥିଲି।
ଓହୋ।
ଆଉ କଣ ଖାଇବ କଣ ଦିନରେ ଯ ଆଇସ ନା ସାଧା।
ଆଜି ଆଇଁଷ ହେଇଛି ଚିକେନ ହେଇଛି ପା।
ଚିକେନ ହେଇଛି।
ହଁ।
ଓହୋ ଆଉ ବାବା ମା ଦିହ ଭଲ ଅଛି।
ବାପା ପା ମେଡ଼ିକାଲ ଯାଇଛନ୍ତି।
ଏଇ
ସେ କଣ ରାତିରେ ପେଟ କାଟିଲା ସେଇଠୁ ଭଲ ଲାଗିଲାନି ଗ୍ୟାସ୍ ନା କଣ ହେଇଯାଉଛି ବୋଧେ ମାମା ସକା ସଖାଳୁ ମେଡିକାଲ ନେଇକି ଯାଇଛି।
ହ୍ୟାଲୋ।
ଆ ନେଟୱାର୍କ ପାଉନି ନା କଣ କଣ ଖାଇଥିଲୁ?
କଣ କହିଲୁ?
କାହିଁ ଯାଇଛନ୍ତି।
ସେ ସେଇ ରାତିରେ ନୁହଁ କଣ ଗ୍ୟାସ ହେଇଗଲା ପେଟ ଫେଟ କାଟିଲା ସେଇ ମାମା ସକାଳୁ ନେଇକି ଯାଇଯିବା ତାଙ୍କୁ ମେଡ଼ିକାଲ ଏ କହିଲା ଦେଖେଇକି ଆଉଛି କଣ ହେଇଛି ବୋଲି।
ରାତିରେ ଯାଇଛନ୍ତି ନା ଦିନରେ ସକାଳେ ଗଲେ।
ନାଇଁ ଏବେ ସାଙ୍ଗେ ସାଙ୍ଗ ଗଲେ।
ଓହୋ ଆଉ ଦିନରେ କଣ ଖାଇବ ରୋଷେଇ କେମିତି କରିବ।
ଏଇ କିଏ ଦିଦି କରିଦବ ଆଉ।
ଓ ହଁ ହଁ ହଁ ଆଉ।
ଆଉ। ନା ସେ ଆସିନି ଆସିବ କୋଉଦିନ ଗୋଟେ ଆଉ।
ତମ ତମ ଗାଁ ରେ କଣ ଫୁଟବଲ ଖେଳ ହଉଛି ବା।
ହଁ ଚାଲିଛି।
ଓହଁ ପ୍ରାକ୍ଟିସ ହଉଛି ଏବେ।
ହଁ।
ଓହ ଆଉ ଏ ଫୁଟବଲ ମ୍ୟାଚ ହୋଉଥିଲା ଏବେ ଫିଫା ଦେଖିଛୁ ଖେଳ। ଟିଭିରେ।
ନା ଦେଖିନି ଆମ ଗାଁରେ ଦେଖଉଥିଲା।
ନାଇଁ ନାଇଁ ଫିଫା ଚାଲିଛି ନା ଖେଳ ରୋନାଲ୍ଡୋ କାଲି ଦିଟା ଗୋଲ ମାଇଲା କାଲି ଜିତିଲା।
ଓ ନା ମୁଦ
ଓହୋ ଆଉ। ଆସୁନୁ କେବେ ଘର ଆଡେ?
ହଁ ଯିବି ଆଉ ଯିବା ଗୋଟେ କହୁଦିନ ଆଉ।
ଆସୁନ ଗୋଟେ ଜିଆ ମନ୍ଦିର ଗୋଟେ ଜିଆ ବୁଲିକି ଧବଳେଶ୍ୱର ଘରୀଆ। ନା ପୁରୀ ଯିବା ପୁରୀ ଅଲାରନାଥ ଯିବା ନହଲେ ବ୍ରହ୍ମପୁର।
ଚାଲୁନୁ ପୁରୀ ଯିବା ମୁଁ ଯାଇନି କେତେ ମାସ ହେଲା ପୁରୀ।
ଏଇ ରଥଯାତ୍ରାକୁ ସୁନା ବେଶ କୁ ଯିବା।
ହଁ।
ଠାକୁର ଆସିବେ ବାହାରକୁ ଯିବେ ଚାଲୁନୁ।
ହଁ ଠାକୁର ବାହାରକୁ ଯିବେ ବାହାର ଦେଖିକି ଆସିବା ପରା।
ହଁ।
ହଁ ରଥଯାତ୍ରାକୁୁ ଯିବା ଚାଲୁନ।
ହଁ ଯିବା ମୁଁ ଫୋନ୍ ମାରି ହଁ ତମ ନୂଆ କାର ହେଇଚି ନେଇକି ଆସନୁ ଯିବା।
ହଁ ଯିବା ନୂଆ କାରରେ
ହଁ ଆସିଲେ ବେଳକୁ କୋଉଦିନ ଯିବା ବୁଲିକି ଆସିବା ଧରି ଗାଈ ଧରି ଏ ଗାଈ ତୁ ମୁଁ ଚିମିଡ଼ି ଗାନ୍ଧୀ
ହଁ ତୁ ତୁ କହ କୋଉଦିନ ରଥ ଯାତ୍ରା ସୁନା ବେସ ଦିନ ଯିବା। ସମସ୍ତଙ୍କୁ କହିବା ଯିବା ଆଉ।
ହଁ ଚାଲୁନୁ।
ମୁଁ ତ କହୁଚି ଯିବା ଗୋଟେ କୋଉ ଦିନ ବୁଲିକି ଆସିବା।
ହଁ।
ଆଉ
ଚାଲ ଯିବା ଗୋଟେ କୋଉ ଦିନ ପୁରୀ ଫୁୁର ବୁଲିକି ଆସିବା।
ରାନୀ ଦେଇ ଆସୁନି?
ନା ସିଏ ଆସୁନି ଆସିବ ଗୋଟେ କୋଉଦିନ କହୁଥିଲା ତ ଆସିବ ବୋଲି ଏଇ ଏବେ ଗୋଟେ କୋଉଦିନ
ଓହୋ ତାକୁ କହ ସିଏ ଆସିଲେ ଯିିବା ବୁଲିକି ମିଶିକି ଯିିବା ବୁଲିକି ଆସିବା।
ହଁ। ସିଏ ଆସୁ କୋଉଦିନ ତ ତାକୁ ଫୋନ୍ ମାରିବି ସିଏ କଣ କହୁଚି
ତା ନମ୍ବରଟା ଟିକେ ଛାଡ଼ିବୁ ମତେ
ହଁ ଛାଡ଼ିଦେବି।
ହଁ ଆଉ କଣ କହ।
ଆଉ ତୁ ଦିନରେ କଣ ଖାଇବୁ ଆଜି?
ଖାଇବି କଣ ମାଛ ନେଇକି ଯିବି କଣ ହେଇଥିବ ଦେଖିବା ନହଲେ ଅଣ୍ଡା ନେଇ ଖାଇବି ଆଉ।
ହଁ।
ହୁଁ। ତୁ ଆସେ କେବେ ଆଇଲେ ଫିଷ୍ଟି କରିବା ନହେଲେ ଫିଷ୍ଟି ଗୋଟେ କରିବା
ହଁ ତୁ କୋଉଦିନ କହ ସେ ମୁଁ ରାନୀ ଦିଦିକି ଦିଦିକିି ସମ ସ୍ତଙ୍କୁ କହିବି ଫିଷ୍ଟି କରିବା।
ହଁ ମୁଁ ତ ଫାଙ୍କା ଚାଲୁନୁ ଯୋଉଦିନ ଫାଙ୍କା ରବିବାରିଆ କରିବା
ଆଉ ତୁ ବା ଜିମ୍ ଯାଉଚୁ ସକାଳେ ସନ୍ଧ୍ୟାବେଳେ ରବିବାରେ ଛୁଟି ଟି ତୋର
ହଁ।
ହଁ ତାହଲେ ରବିବାର କରିବା ରବିବାର ବି ଅଛି ଭଲ
ରବିବାର ଚାଲୁନ କରିବା।
ହଁ।
ଚିକେନ କରିବା
କୁଆଡେ ଘରେ କରିବା ନା କୁଆଡେ ଯିବା ଫିଷ୍ଟ ଫିଷ୍ଟ କରିବାକୁ?
ଦେଖିଆ ଗୋଟେ କୋଉଠେ କରିବା ବର୍ଷା ତ
ହଁ ବର୍ଷା ତ ଫୁଣି କହ ଏବେ ଉଠେଇକି ଆଇଲାଣି
ହଁ ବାହାରେ କଲେ କରିପାରିବାନି ଓଦା ଓଦା ହେଇଯିବ ନା ଆଉ ବାହାର କଲେ କଣ ହେଇପାରିବ।
ସେଇ।
ଏଇ କଥା ମୁଁ କହୁଚି। ଚେମିଣି କଣ କଲେଜ୍ ପଳେଇଚି?
ହଁ ସେ କଲେଜ୍ ପଳେଇଚି।
ଅଁ- ହ। କଉଠିକି ଯାଉଚି?
ସିଏ ଯାଉଚି ପା ଆଇଜି କଲେଜେ ଇନ୍ଦିରା ଗାନ୍ଧୀ କଟକରେ।
ତୁ ଯାଉନୁ କି?
ମୁଁ ଯାଇନି।
ଆଉ?
ନା ମୁଁ ସାଇକେଲ୍ ରେ ଯାଉଚି ତ ଏତେ ବାଟ ମୁଁ ଯାଉଚି ସେଇ ବାରଙ୍ଗ ଏତେ ବାଟ ସେ ସେଥିପାଇଁ କା ଗଲିନି ବର୍ଷା ଫର୍ଷା ହବ ପୁଣି ଆଇଲା ବେଳକୁ ଓଦା ହେଇଯିବି ତ। ତାପରେ ବି ଥଣ୍ଡା ହେଇଚି ଆଉ ଯାଇନି।
ଆଉ
ସେଥିପାଇଁ ମୁଁ ଯାଉନି କଲେଜ୍ ଖରା ହଉ ଭଲ ପାଗ ଦେଲେ ଯିବି ଆଉ।
ହଁ ବର୍ଷା ହଉଚି ଘରୁ ବାହାରି ହଉନାହିଁ ବର୍ଷା ହେତୁ।
ହଁ।
ସକାଳୁ ଜଲ୍ଦି ଯାଉଚି ଭାରି ବା ଜିମ୍ ପାଞ୍ଚ୍ ଟାରେ।
ସିଏ ବସ୍ ରେ ପଳଉଚି ସିଏ ଯାଉଚି ହାରି ମୁଁ ସାଇକେଲ୍ ନେଇକି ଯିବିନା ଏଠୁ। ବହୁତ ବାଟ ହଉଚି ସେଥିପାଇଁ କି ମୁଁ ଯାଉନି ଆଇଲା ବେଳକୁ ଓଦା ହେଇଯାଇଥିବି।
ଅଁ-ହଁ-ହଁ। ଆଉ ଦେହ କେମିତି ଅଛି?
ହଁ ଦେହ ତାଙ୍କର କଣ ସେଇତ ଦେହ ଭଲ୍ ନଥିଲା ଜର ହେଇଥିଲା ମଝିରେ।
ଭଲ ହେଇଗଲାଣି?
ହଁ ଏବେ ଭଲ ଅଛି।
ଅଁ- ହ। ଦେଖିବା କଉଦିନ ଘର ଆଡେ ମୁଁ ଯାଇନି ଘର ଆଡେ କଉଦିନ ଗୋଟେ ଯିବା ବୁଲିକି ଆସିବା।
ହଁ ଆସ କଉଦିନ ଗୋଟେ ଦେଖି। ରବିବାର ଆସୁନୁ ନାଇଁ ଆମେ ଏଇଠି ଫିଷ୍ଟି କରିବା
ହଉ।
ହୁଁ ଏଯଉ ଚେମେଠି ଗାଈ କହିଦବୁ।
ହଁ।
ଆଉ ରାନି ଦେଇ କି କହିଦବୁ।
ହଁ ରାନି ଦିଦି କିି ଏଇନା କଲ୍ କରିଦେବି ସିଏ କହିବ ଫିଷ୍ଟି କରିବା କଥା ସିଏ ବି ଆସିବ।
ହଁ ମିଶିକି କରିଦବା ଫିଷ୍ଟି ଆଉ।
ହଁ।
ଆଉ ଗଗାକୁ ବି କହିଦବା।
ହଁ।
ହଁ।
ଗୋଟେ କୁଆଡେ ପଳେଇବା ବୁଲିକି ଆସିବା।
ହଁ କଉ ଫିଷ୍ଟି ତୁ ଆସେ କଉଦିନ ରବିବାର ଦେଖିକି। ତୋର ତ ରବିବାର ଜିମ୍ ଛୁଟି ରହୁଚି ତାପରେ କିଛି ତ କାମ ନାହିଁ ଏବେ।
ରବାର ଜିମ୍ ବନ୍ଦ। ଆ ଜିମରେ ଲେଗ ମାରିଲି ଆଜି ପୁରା ଗୋଡ ପୁରା ଦରଜ ହେଇଚି ଚାଲିି ପାରୁନାଇଁ। ହେବି ମାଡ ହଉଛି ନା।
ହଁ।
ଏ ଦରଜ ହେଇଯାଇଛି ଗୋଡ।
ତୁ କୁ କେତେ ବର୍ଷ ହେଲା ଯାଉଛୁ ନା କେତେ ମାସ ହେଲା ଯାଉଛୁ କେତେ ମାସ?
ମୁଁ ଗଲିଣି ଦେଢ ବର୍ଷ ପୂର୍ବ ହବ ଆଉ।
ହଁ ତୋର ସରିବ ତୋର ସରିନି ନା ଜିମ୍?
ନାଇଁ ମୋ ଚାର୍ଜରୁ ପା ଏ ଟ୍ରେନର ଏଠି ରହିଯାଇଛି ଏଠି। ଶିଖଉଚି ପିଲାଙ୍କୁ ୱାର୍କ ଆଉଟ କରିକି ଯାଉଚି ଆଉ।
ହଁ।
ପ୍ରୋଟିନ୍ ଫୋଟିନ୍ ଯଦି ତୁ ତୁ ପା ସେପଟେ ଜିମ୍ ଯାଉଚୁ?
ହଁ।
ଆ ତୋ ସେପଟେ ଯଦି କିଏ କହିବ ପ ପ୍ରୋଟିନ୍ ଫୋଟିନ୍ କଥା ହେଲା।
ହଁ।
ମତେ ଜଣେଇବୁ ମୁଁ କମ୍ ରେଟ୍ରେ ପ୍ରୋଟିନ ଓଟ୍ସ ଫୋଟ୍ସ ଦେବି ସବୁ।
ହଉ ହଉ।
ହଁ। ଯୋଉରା ଅଧିକ ରେଟ୍ ମୁଁ ତାକୁ କମ୍ ରେଟରେ ଦେଵି।
ହଁ ମୁଁ ପଚାରେ ସେମାନୁଙ୍କୁ ଯୋଉ ମୁଁ ଯାଉଚିସ୍। ସାଙ୍ଗସାଥି ବି ଯାଉସନ୍ତି ପଚାରେ ସେମାନେ। କହିଲି ବେ ଯଦି କହିବେ ହଁ ତାହେଲେ ମୁଁ ତତେ କହିବି ଆଉ।
ହଁ ତାଙ୍କୁ ଜଣା ସେ କହିବେ ତାଙ୍କୁ ପ୍ରୋଟିନ୍ ଦବା ଆଉ।
ହଁ। ହଁ ହଁ।
ଏପଟେ। ଏବେ ଭଲ ଟେ
ଅଛନ୍ତି ତ ସେ ଖାଲି ଚିଡ୍ ଚିଡ୍ ହୋଉସନ୍ତ୍ ସବୁଥେରେ ହଁ।
ଏବେ ବସ୍ ଟ୍ରେନର ଅଛନ୍ତି?
ମୁଁ କହିଲି ଅଛନ୍ତି ଯେ ସେ ଖାଲି ଚିଡ୍ ଚିଡ୍ ହୋଉସନ୍ତି।
ଆଁ।
ସେ ଖାଲି ଚିଡ୍ ଚିଡ୍ ହୋଉସନ୍ତି।
ଆରେ ଆମ ଏପଡ ଜିମ୍ କୁ ଆସୁନୁ ଭାରି।
ହଁ ଯିବି।
ଆଁଉ ଏପଟେ ଜିମ୍ ଆଭାରି ଭଲ ଏପଟେ ଜିମରେ ଭଲ ଶିଖା ହଉଛି।
ସେପଟେ ବି ତ କେହି ଲୋକ ନାହାନ୍ତି ଅଳ୍ପ ପିଲା ଥିଲେ ମୁଁ ଯୋଉ ଠିକି ଯାଉଛି ସେ ସେ ଯିଏ ଅଛନ୍ତି ସେ ଖାଲି ଚିଡ୍। ଚିଡ୍ ହୋଉଛନ୍ତି।
ଆମ ଯିମ୍ ଆଭାରି।
ହଁ ଦ୍ବି ଏଠୁ ନେଇ ଇଏ କରିଦେବି ତମ ଯିମ୍ ଯିବି ଆଉ।
ହଁ ଯଦି ଦିନରେ ଆସିବୁ ଭଲ ହବ। ଗୋଟେ ଅଛି ନା ଏଠି ସିପି। ହୁଁ ଆମର ଏଠି ୟୋ ୟୋଗା ସାର୍ ବି ଆସୁଚନ୍ତି ସକାଳେ। ସନ୍ଧ୍ୟାବେଳେ ଜୁମ୍ବା ମ୍ୟାଡାମ ଆସୁଛନ୍ତି ଶିଖେଇବେ। ହାଲୋ।
ହଁ ତାର ହଁ ମୁଁ ଯିବି ସେଇ ପଟକୁ ଆଉ
ହଁ ତୁ ଆସେ ଆସିଲେ ମତେ
ହଁ।
ମୁଁ କହିଲି କମ୍ ରେ ଏଠି ଆଡ଼ମିସନ୍ କରିଦେବି।
ହଁ ମୁଁ ସେଠୁ ଇଏ କରିକିନି ତମ ଜିମ୍ ରେ ପକେଇଦେବି ଆଉ।
ହଁ, ହଁ, ହ ଭଲ ଆଉ।
ହୁଁ।
ହୁଁ, ହୁଁ।